କଣ କରୁଚୁ?
ବସିିଚି ଆଉ।
ଆଉ ଦେହ ଫେଅ ଭଲ ଅଛି।
ହଁ।
ଆଉ ତମ ସାାଇକି ଵା ଗୋଟେ ଡିଜେ ଆଇଛି।
ଅଂ ଡିଜେ ଆଇଛି। କିଏ ଡିଜେ କହିଲୁ?
କି ଡିଜେ କହିଲୁ? କହୁନୁ?
ଏଟାଆ ଆଁ ଇଏ ଟା। ହ୍ୟଲୋଓ!
ହଁ କହ।
ତୁ କୋଉଡି ଅଛୁ?
ମୁଁ ଆଇଚି ଟିକେ ବାଇପାସ କାନ ସତ ଝାଡା।
ତୋ ନାଟା ବେ? ତୁମେ ତ ସରି, ହଉ ତୁ କଣ କରୁଚୁ?
ଆଉ କିଛି ନାଇଁ ଗଲା ପରେ ସନ୍ଧ୍ୟା ଦେବି ଡି ଜେ ଦେଖିକି ବସିକି ଆଉ।
ଆ ବାହାଘରିଆ ଯିବୁନି।
ଆ ବାହାଘର ଡାକିଲେ ଯିବୁ ନା ବାହାରେ ନ ଯିବୁନୁ।
ଉ ଆଉ ସନ୍ଧ୍ୟାରେ ତ ହେଲାଣି ଆଉ।
ଓହୋ ହେଲାଣି ଯିବା ଆଉ, ଚାଲ ଆଉ। ନମାଲ ଥଣ୍ଡା ହେଇଚି।
ହଁ।
ଏଁ ବ ବଟିକା ଟା ଖାଆ।
ହଁ ବଟିକା ତ ଖା ଖିଆ ହୋଉଚି ଆଉ। ଆଉ ଏଇ ଯୋଉ ଜଙ୍ଗଲ ଆଡେ ଭାଲୁ ଫାଲୁ ବାହାରୁନାହାନ୍ତି।
ହଁ ଭାଲୁ ବାହାରିଥିଲା।
କୋଉ ବର୍ଷ।
ଏ ଆର ବର୍ଷ ବାହାରିଥିଲା ହାତୀ ବାହାରିଥିଲା।
ହଁ ରେ ଏଇଟା ବାଘ ଜଙ୍ଗଲ ଟା ଆଉ।
ଆଉ ଆଜି ପୁଣି କୂଅ ଭିତରା ମୁଁ ଗଳି ପଡିଥାନ୍ତି। ଆ ଧୋଇ ହୋଉଥିଲି ଗୋଡ଼ଟା ଖସିଗଲା।
କେମିତି ଧେଇ ହୋଉଥୁଲୁ କି?
ହେରା ହେମି କେନ୍ତି ଧୋଇହୋଉଥୁଲୁ ଓଦା ରେ କାଦୁଅ ଟା ଓଦା ଥିଲା ସେଇଠି ଖସଡା ଥିଲା ଖସିଗଲା ଆଉ। ଆଉ ଟିକେ ବେଳେ ଯିବିନିଆଉ ଯିବିନି ଆଉ।
ଆଉ କଣ କରୁଛୁ?
ଏତେ ନାଇଁ ଭୋଜିିକା ଗାଇଥିଲି ଏତେ ଝାଡାଳ ଝାଡ଼ା ପଡ ଆଇଲି ଆଉ।
ଭୋଜିଗ ଇଥିଲିଲ।
ହଁ ସେ ରିନ୍ତୁଆ ଘର ଆଡ଼େ ଆଉ।
କଣ କଣ ହେଇଥିଲା?
ଏ ଅଡ଼ଲ ଖଟା।
ଆଉ ଡାକୁନୁ ଆଉ।
ଆଉ ଡାକି କଣ ମା ହଉନି ଡାକିବା ପାଇଁ କଣ କରିବା।
ସମୟ ହଉନି ଆ। ଆ ହଉ।
ଖି ଯିବା। ଆ ସେ ବେଣ୍ଡ ବଜାର ଆଲାଣି ଦେଖ ଦେଖି ଯିବା।
ହଉ ହଉ। ଆଉ କଣ କରୁଛୁ?
ଆଉ କିଛି ନାଇଁ।
ବସିଛୁ ନା।
ହୁଁ।
ବାଇପାସ କଣ କଛି ଯାଉନୁ ଘରକୁୁ।
ଯିବି ଆଉ।
କେତିଗଳୁ
ଯିବି ହେଲାଣି ତ ଛଅଟା ତେୟାଳିଶ ଆସି କ ଯିବି ଆ ଚଣି
ହଉ ଏଇ ଯୋଉ ଆଉ ଯାଉଛୁ ନା ନାଇଁ କାମକୁ? ଆଁ
ଜିବି।
କୋଉ ବର୍ଷ?
ଯିବି ଏ ବର୍ଷ ଆଉ।
ଆଉ କଣ କହ?
ଆଉ କଣ କହିବି?
ଏ ବର୍ଷା ହଉଥିଲା ନା ତମ ଗାଁ ଆଡେ?
ହୁଁ।
ଯୋଉ ଆଜି କଣ ଗୋଟେ ସାପ ବାହାରିଥିଲା ତମ ଘରେ ଆଗରେ?
ହଁ ଏପଟାଣ୍ଡଆ
କଣ କଣ ଯ ରଙ୍ଗ ବଦଳାନ୍ତି।
ହଁ। ଧ ଧୋଇଥାନ୍ତ ଯେ ଡର ଲାଗିଲା ବା।
ଡରି ଲାଗିଲା କଣ ଫରାକୁ ମାଣ୍ଡିଆ ଘଡି ଦବ ସରଲାା ଆଉ।
ହଉ ଦେଖିବା ଆଉ ତ ବାହାରକୁ ମାଣ୍ଡିଆ କରି ଦେେବି ପକେଇଦି ମାଣ୍ଡିଆ ତାରେ ଆଉଟ ଆଉ।
ଏଟା କୁଆଡେ ଗଲା ଆଜି?
ଟା ବାଡିଆ ପଚିକି ସେଇ କୋଅ ବିଲାଟେ ପଳେଇଲା ନା ଏଇସୁ ଶାଗ ଗଛ ଚଢିଗଲା। ହଉ।
ଶାଗ ଗଛ ଚଢିଗଲା।
ହଁ। ହୁଁ। କାମକୁ ଦେଖିବା ଯିବା ଆଉ।
ଆଉ କଣ କହ?
ଆଉ କିଛି ନହିଁ।
ଆଉ ଖେଳୁଥିଲା ନାଇଁ ଆଜି?
ହଁ।
ଆଜି ତାହେଲେ ଖେଳୁଥିଲ?
ହଁ।
ହଁ କଣ କହୁନୁ?
ଆଉ କଣ କହିବି?
କଣ କହିବୁ ବେଲି
ମାଛ ପାଛ ଧରା ସରୁ କହିଆ ଆଉ।
ଆଁ ଆଉ ଆଉ ଭୋଜି ଫୋଜି କରୁନ?
ନାମ।
ଆଉ ଭୋଜି ଫୋଜି କରୁନ?
ନା ନା।
ଆଉ ରଜ ଦିନ ଯୋଉ ଭୋଜି କରିଥିଲ ଆଉ କଣ ହେଲା?
ହୁଁ-ହୁଁ-ହୁଁ ଭାତରେ ଚୁଲି ଯୋଉ ଭାତ ହଉଛି ପାଣି ପଶିଗଲା।
ଭାତରେ ପାଣି ପଶିଗଲା?
ବହୁତ ଜୋ ମେଘ ହେଲା। ମେଘ ହଉଛି କାଇଁ ମେଘ ତା
ନାଗିଲା
ହଁ।
ଆଉ ରଜ ଦିନେ କଣ ମଜା ହେଲା?
ଦୋଳି ଫୋଳି ଖେଳିଲୁ ଉମ୍ ଝିଅ ପିଇବା ଦେଖିଲୁ ଝିଅ ଫିଅ କାଁ ଦେଖିଲୁ। ଯୋଉ ଦୋଳି ଖେଳେଇଲୁ। ତ ଆମେ ପଘା ଦୋଳି ଖେଳିଲୁ ବୁଲିଲୁ ଖାଇଲୁ ପିଇଲୁ ଆସିଲୁ ଆଉ।
ଖା କୋଉଠି ଖାଇଲ?
ଆଉ କୁଆ କୁଆଡେ ବୁଲି ଯାଇଥିଲ? ଯାଇଛି ଆମ ଗାଁ ଟା ମଟା ଖାଇ ଆମେ ଯାଇଥିଲୁ ହାରି। ଆଉ ଆଉ ଉଁ କଣ କାଉଚୁ? ହ୍ୟାଲୋ। ଆଜି କଣ ଯୋଉ ଆଜି ବାହାଘରିଆ ତାହେଲେ ନା?